ଅଁ।
ଏଇନା ନମସ୍ତେ।
ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର।
ନମସ୍କାର।
କଅଁ କରୁଚନ୍ତି? ନା ଏଇ ଖାଇକି ଟିକେ ବସିଛି ଆଉ।
କଉଠି ଅଛନ୍ତି?
ଖାଇକି ବସିଚି।
ଖାଇସାରିଲେଣି?
ଆଜ୍ଞା।
କଅଁ ଖାଇଲେ?
କଅଁ ଖାଇବି ରାତିରେ ତ ଏଇ ଦି ତିନି ଦିନ ହବ ଭାତ ଦିଇଟା ଖାଉଛି, ଭାତ, ଡାଲି, ଆଳୁ ଭର୍ତା ଆଉ।
ହୁଁ ଆଜି ଆମର ଦିନରେ ସେଇଟା ହେଇଥିଲା।
ଆଚ୍ଛା ଗରମ ଖାଇଥିଲେ ନା ଆଜି ସକାଳେ ପଖାଳ ଖାଇଥିଲେ?
ନାଇଁ ପଖାଳ ସକାଳେ ପଖାଳ ଖାଇଥିଲି ଫେର୍ କ ଖାଇବା ଟା ଯୋଉ ଖରାବେଳେ ଖାଇଥିଲି ଗରମ ଭାତ। ଗରମ ଭାତ, ଡାଲି ଆଉ ପୋଟଳ ଭଜା କିନ୍ତୁ ଆଳୁ ଭର୍ତା ହେଇଥିଲା।
ହୁଁ ତାହେଲେ ଆପଣଙ୍କର ମୋର ସେମ୍ ସେମ୍ ହେଇଯାଇଚି ନା।
କଅଁ କହିଲେ?
ଆପଣ ଖାଇବା ଆଉ ମାନେ ମୋ ଖାଇବା ଟା ସେମ୍ ଅଛି ଆଉ।
ହୁଁ, ହୁଁ।
କହିବାକୁ ଗଲେ ଆପଣ ଯୋଉଟା କହିଲେ ମୋର ବି ଆମର ବି ସେମ୍ ପୁରା ଡିଟୋ ହିଁ ସେମ୍ ହେଇଥିଲା ଖରା ବେଳେ।
ହଁ।
କିନ୍ତୁ ଖାଲି ଟିକେ ଆଳୁ ଭତା ଟା ହେଇନଥିଲା ରାତିରେ ଆମର ଆଳୁ ଭତାଟା ହେଇଛି ତମର ଏଇଟା ଦିନ ହେଇଥିଲା ଆଉ।
ହୁଁ, ହୁଁ।
ଏବେ କଅଁ କରୁଛନ୍ତି?
ବସିଥିଲି ଆଉ।
ହୁଁ।
ଖାଇନେଇ ଖାଇବି ଆଉ।
କଣ ହେଇଚି ଆଜି ରୋଷେଇ?
ରୋଷେଇ ହେଇଚି କାଙ୍କଡ଼ ତରକାରୀ।
କାଙ୍କଡ଼ ଗୋଟେ ଅଛିକି?
କଁ କଇଲେ?
କାଙ୍କଡ଼ ତରକାରୀରେ ଗୋଟେ ଫୁଣି ଅଛି।
କାଙ୍କଡ଼ ତରକାରୀ।
ମୁଁ କଣ ଯା
ସେମ୍ ପ୍ର ନାଇଁ ନାଇଁ ସେମିତି କିଛି ନାଇଁ ପୋଟଳ ତରକାରୀ ଯେମିତି କାଙ୍କଡ଼ ତରକାରୀ ସେମିତି।
ମୁଁ ତରକାରୀଟା ମୁଁ କେବେ ଖାଇନାହିଁ କିନ୍ତୁ ଓ କାଙ୍କଡ଼ଟା ମୁଁ ଖାଇଚି କେତେବେଳେନା ଭଜାଟା ମୁଁ ଖାଇଚି କିନ୍ତୁ ତରକାରୀଟା ମୁଁ ଖାଇନି।
ଭଜାଟା ହେଟା କଣ ସାଧା ଭଜାନା ମସଲା ଭଜା?
ମାନେ ସେମିତି କିଛି ନାହିଁ ନର୍ମାଲି ଆଳୁ ପିଆଜ ପକେଇକି ଯେମିତି ଭଜା ଯେମିତି କରନ୍ତିି ପୋଟଳ ଭଜ ଯେମିତି ସବୁ ହୁଏ ସେଇଭଳିଆ ଆଉ।
ଓହୋ।
ହୁଁ। ଆଉ ଆପଣଙ୍କ ଦେହ କେମିତି ଅଛି?
ନାଇଁ ଟିକେ ଭଲ ନାଇଁ
କଣ ଥଣ୍ଡା ହେଇଚିକି?
ଥଣ୍ଡା ଧରିଚି ମୁଣ୍ଡଟା ଟିକେ ଖାଲି କାହିଁ ବିନ୍ଧା ବିନ୍ଧି ହଉଚି ଟିକେ ଆଉ।
ଅ ମେଥପ୍ଲସ୍ ଲଗାନ୍ତୁ ନହେଲେ ମେଡ଼ିସିନ୍ ଖାଆନ୍ତୁ।
ସେଇ ମେଡିସିନରେତ ବଞ୍ଚିବା କଥା ଆଉ।
ଆ ଲୋକତ ସେଇ ମେଡ଼ିସିନ୍ ନେଇକି ଅଧା ଲୋକ ହିଁ ବଞ୍ଚୁଚନ୍ତି।
ହଁ।
କଥା ମେଡ଼ିସିନ୍ ପାଣି ପାଗ କେତେବେଳେ କଣ ଠିକ୍ ରହୁଚି କହିହେବ ନାହିଁ। ଆପଣଙ୍କ ଆଡ଼େ ବର୍ଷା ହେଇଚିନା? ହଁ ହଁ ଆମ ଆଡ଼େ ଆଜି ବର୍ଷା ହେଇଚି, ଆମର କାଲି ରାତିରୁ ବର୍ଷା ହେଇଥିଲା।
ହଁ ଆଜି ସକାଳୁ ହେଇଥିଲା କାଲି ରାତିରୁ ହେଇଥିଲା ସକାଳୁ ପର୍ଯ୍ୟନ୍ତ।
ହଁ ଆମର ହେଇଥିଲା ରାତି ଗୋଟେରୁ ହେଇଥିଲା ମିନିମମ୍ ସକାଳ ସାତଟା ସାତଟା ପାଖି ବାରଟାରୁ ସାତଟା ପାଖାପାଖି।
ହଁ।
ତମ ଘରଟା କେଉଁଠି?
ଘରଟା ହରିପୁର।
ମୋ ଯୋଉ ଇଏ ଯୋଉ ବର୍ଚଣା?
ନାଇଁ ନାଇଁ।
ହାଲୋ।
ମାର୍କେଟ ହରିପୁର ମାର୍କେଟ।
ବେ ମାନେ କୋଉଠି ଡିଷ୍ଟ୍ରିକ୍ଟରେ ପୁଣି କୋଉଁଠି କିଛିତ ଗୋଟେ ଥିବ?
ଯାଜପୁର ଡିଷ୍ଟ୍ରିକ୍ଟର।
ଯାଜପୁର ଡିଷ୍ଟ୍ରିକ୍ଟର ହରିପୁର ମୁଁ ତ ଏଇଠି ରିସେଲଣ୍ଡି ସାତ ଦିନକି ସାତ ଦିନିନା। ଦଶ ଦିନ ପାଖାପାଖି ହବ ଯାଇଥିଲି।
ଓହୋ।
ହରିପୁୁର ମାର୍କେଟ। ଏଯୋଉ କଣ ସେଟା ହରିପୁର ମାର୍କେଟଯେ କିନ୍ତୁ ପୂଜା ସାମଗ୍ରୀ ଜିନିଷ ଯୋଉ ମିଳେ? ସେଇଦାମେ
ହଁ।
ଏଇ ଯେଉଁ ଆମର ମୋ ଦାଦାଙ୍କର ଗୋଟେ ଦୋକାନ ଅଛି ତ ପୂଜା ସାମଗ୍ରୀ ଦୋକାନ ସିଏ କହିଥିଲେ। ଚାଲ ଯିବା ଦାଦା ପୁତୁରା ଆମେ ମିଶି ଯାଇଥିଲୁ। ଯାଇଥିଲୁ ତାପରେ ସେଉଠୁ ମୋ ଦେଇ ଘର ତା ଦେଇ ଘରକୁ ଗଲୁ। ମୋ ଦାଦାଙ୍କ ଦେଇ ଘରକୁ। ସେଠିକି ଯାଇଥିଲୁ ଆମେ କୋଉଦିନ ସ ଶୁକ୍ରବାର କି ବୁଧବାର ବୋଧେ ଯାଇଥିଲୁ। ନା ରବିବାର ଯାଇଥିନୁ ରବିବାର ଦିନ ଯାଇଥିନୁ ଦେଇ ଘରେ ଖାଇବା ପିଇବା କରିଥିଲେ। ଥିଲେ ଚିକେନ ଫିକେନ କରିଥିଲେ ଆଉ ଖାଇ ଖୁଆକି ବୁଲି ବୁଲ। କି ଆସିଲୁ ଆଉ।
ଦେଇଘର କଣ ହରିପୁରରେ?
ହଁ ହରିପୁର ଯୋଉଁ ଝାଲପଡା ଗୋଟେ ଅଛି।
ହଁ- ହଁ।
ହଁ ସେଇ ସେଇ ସେଇ ଝାଲପଡା ପାଖରେ
ଆଚ୍ଛା ମାର୍କେଟ କେବେ ଆସିଛନ୍ତି।
ମାନେ ମାର୍କେଟ ତ ସେଇ ଥରି ମାର୍କେଟ ଦି ତିନି ଥର ପାଖପ ସେଇ ଯୋଉ ଇଏ ମାର୍କେଟ ଥରି ଯାଇଥିଲ ବୋଧେ ଏଇଥର ଟା ତା ପୂର୍ବରୁ ଆଉ କେବେ ଯାଇଥିବ ମନେ
ଆଚ୍ଛା।
ମୁଁ ରଖୁଛି ମୁ ଆ ଗୋଟେ ଟେ ଫାେଇ ଦେଇି କଲ କରିବି ଆଉ
କଣ କହିଲେ?
କ କାହିଁକ କଲ କରିବି ଆଉ
ହଉ- ହଉ
ଆଜ୍ଞା।